ହ୍ୟାଲୋ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଶୁଭ ସକାଳ ଆଜ୍ଞା କଣ ଉଠିଲେଣି ଆପଣ ବିଛଣାରୁ?
ହଁ ହଁ ମୁଁ ବିଛଣାରୁ ଉଠି ସାରିଲିଣି ନା ଆପଣ କେତେବେଳେ ଉଠିଲେ ଉଠିକି ସବୁ କଣ କଲେ?
ମୁଁ ଆଜ୍ଞା ଆଜି ଆକ୍ଚୁଆଲି ସାଢ଼େ ଛଅଟାରେ ଉଠି ପଡ଼ିଲି। କାରଣ କଣ କରୁଛନ୍ତି ଆମ ଘରେ ମୋ ସ୍ତ୍ରୀ କଣ କରିଚି ଫ୍ୟାନ୍ ଟିକେ କମେଇ ଦେଇଛି ଆଜ୍ଞା ଯଦି ସେ ଫ୍ୟାନ୍ ଟିକେ କମେଇ ଦେଇଛି ମତେ ଟିକେ ମୁଁ କହିଲି ଶଳା ଏ ଏ ତାପରେ ନିଦ ଆପେଆପେ ଭାଙ୍ଗିଗଲା କିନ୍ତୁ ପ୍ରକୃତରେ ଉଠେଇବାର ମତଲବ ତାଙ୍କର ଥିଲା। ଯେ ଅଳିଆ ଗାଡି ଆସିଲାଣି ଅଳିଆ ଦେବା ପାଇଁ। ସେଇଠୁ କଣ କଲେ ମୋତେ ହାଉଳି ପକାଇଲେ ଆଉ ଉଠ ଉଠ ଉଠ ଉଠ ଉଠ ମୁଁ କହିଲି ସକାଳୁ ଉଠିକି ଆଜି ମୁଁ ଅଳିଆ ବାଲ୍ଟି ମୁଁହ ଦେଖିଲି ହଉ ପ୍ରଭୁଙ୍କ ଇସା ଯାହା ଥିବ ଶକାଳୁ ଉଠିକି ଟିକେ ଠାକୁରଙ୍କୁ ଟିିକେ ଜୁଆର ହୋଇ ଉଠିକି ଯାଇକି ଅଳିଆ ବାଲ୍ଟି ନେଇକି ଗାଡ଼ିରେ ଦେଲି। ତାପରେ ଆସି ମୁଁହ ଫୁଅ ଧୋଇଲି ଧୋଇ ସାରିଲା ପରେ ମୋ ସ୍ତ୍ରୀ କଣ କରିଥିଲା ଚାହା ଟିକେ କରିଥିଲା ନାଲି ଚାହା ଟିକେ ଗୋଲମରିଚ ଅଦା ଫଦା ପକେଇକି କରିଥିଲା। ଯାହା ହେଉ ଦୁଇ ଢେକ ପାଣି ପିଇ ତାପରେ ଚାହା ଟିକେ ପିଇଲି ପିଇ ସାରିଲା ପରେ ମୁଁ ତାପରେ ଗଲି ଆମ ଘର ପଛପଟେ ଗୋଟେ ପାର୍କ ଅଛି ସେଠି ଗଲି ଗୋଟେ ଦି ରାଉଣ୍ଡ ଚାଲିଲି ଚାଲିକି ବୁଲିକି ଆସିଲି। ବସିକି ଆସି ଘରେ କହିଲେ ଆମର ଚିଙ୍ଗୁଡ଼ି ଆସିଥିଲା ଚିଙ୍ଗୁଡ଼ି ଭାଜିବା ପାଇଁ ମୋ ସ୍ତ୍ରୀ କଣ କରୁ ଠାକୁର ପୂଜା କରୁଥିଲା ମତେ କହିଲା ଆଉ ଚିଙ୍ଗୁଡ଼ିଟା ପକେଇଛି ତମେ ଟି ତାକୁ ଖଡ଼ିକାରେ ଟିକିଏ ଓଲଟପାଲଟ କର ମୁଁ କରୁଥିଲି। ବୁଝିଲେ କି
ଆଚ୍ଛା ଆଚ୍ଛା ତାହେଲେ ଏ ଆ ଆପଣ ତାହେଲେ ସକାଳୁ ଏତେ ସବୁ କାମ ସାରି ଦେଇଛନ୍ତି ଆଉ ନା ଭଲ। ଆଉ ଆପଣ ଯୋଉ କହିଲେ କି ଅଳିଆ ଟା ଅଳିଆ ଟା ହଉଛି ଆପଣ ମୁହଁ ଚାହିଁଲେ ଦେଖନ୍ତୁ ଅଳିଆ ମାନେ ମୁଁ ଦେଖିଥିଲି ଏଇ ଅନଲାଇନ ରେ ଅଳିଆ ଟା ହଉଛି ଶୁଭ ଯେମିତି ଆମର ଝାଡୁକୁ ଲକ୍ଷ୍ମୀ କୁହାଯାଏ ତ ଅଳିଆକୁ ବି ଦେଖ ଘରର ଅଳିଆ କୁ ବି ସେମତି ଶୁଭ ହିଁ କୁହନ୍ତି ବୁଝିଲେ କିଛି ଖରାପ ନୁହଁ ଯେ ଆପଣ ମନ ଦୁଃଖ କରୁଛନ୍ତି କି ସକାଳୁ ଅଳିଆ ଇଏ କରୁଥିଲେ ଯଦି ଆମ ଘରେ ଅଳିଆ ରହିବ ତାହେଲେ ଘର କେତେ ଅସନା ଦେଖାଯିବ ତ ଅଳିଆ ମାନେ ଝାଡୁ ଟା କଣ ପାଇଁ ଅଛି ଘରର ଅଳିଆ ସଫା କରିବା ପାଇଁ ମୁ ଲକ୍ଷ୍ମୀ କୁହନ୍ତି ନା ଲକ୍ଷ୍ମୀ କୁହନ୍ତି ନା ଆପଣ ବୁଝିପାରୁଛନ୍ତି ନା ନାଇଁ ମୋ କଥା ତ କିଛି ବି ଅଶୁଭ ନୁହଁ ଆପଣ ଜମା ବି ବ୍ୟସ୍ତ ହୁଅନ୍ତୁନି ବରଂ ଆପଣ ଖୁସି ହୁଅନ୍ତୁ ହଉ ଛାଡ଼ ନ୍ତୂ ଆଜି ତାହେଲେ ଆପଣଙ୍କର ଚିଙ୍ଗୁଡି ତରକାରୀ ହବ ନା ଚିଙ୍ଗୁଡି ତରକାରୀ ହେଲେ ତ ଆଜି ଭାତ ତ ତ ବହୁତ ଯିବ ଆଉ ଆଜି ଆପଣ ତାହେଲେ ପଖାଳରେ ଚିଙ୍ଗୁଡି ଖାଇଦେବେ ଫାଷ୍ଟ ବ୍ରେକଫାଷ୍ଟରେ ମାନେ ସକାଳ ଖାଇବାରେ ତାପରେ ଗାଧୁଆ ବେଳର ଖାଇବାରେ ଚିଙ୍ଗୁଡି ତରକା ତରକାରୀ ହିଁ ଆପଣଙ୍କ ସ୍ତ୍ରୀ ନିଶ୍ଚିନ୍ତ କରିବେ କାହିଁକନା ଆଳୁ ପକେଇକି କାହିଁକ ନା ଚିଙ୍ଗୁଡ଼ି ତରକାରୀ ତରକାରୀର ଝୋଳ ଟା ଏତେ ଭଲ ଲାଗେ ସେ ଯୋଉ ଝୋଳ ଟା ଝୋଳ ଆଳୁ ହିଁ ଖାଲି ଖାଇଯିବ ଯଦି ଦୁଇଟି ଚିଙ୍ଗୁଡି ହିଁ ମାନେ ଥିବ ଝୋଳ ଆଳୁ ପୁରା ଖାଇ ହେଇଯିବ ମୁଁ ଠିକ କହିଲି ନା।
ହଁ ଚିଙ୍ଗୁଡ଼ିର ଗୋଟେ ଟେଷ୍ଟ ଅଲଗା ବୁଝିଲେ କି ଯଦି ଆପଣ ପଖାଳ ଭାତ ଖାଇବେ ଚିଙ୍ଗୁଡ଼ିକି ଯଦି ଦଳିକି ଖାଇବେ ମାନେ କଞ୍ଚାଲଙ୍କା ରସୁଣ ଏମିତି ଦଳି ଦେଇ ଚିଙ୍ଗୁଡିିକି ଧଳି ଦଳିଦେବେ ଆପଣ ତାର ଲୁଣ ଟିକିଏ ପକାଇ ଦେବେ ତାର ଟେଷ୍ଟଟା ବହୁତ ବଢ଼ିଆ ଲାଗେ ପଖାଳ ଭାତରେ ଖାଇବା ପାଇଁ ବଢ଼ିଆ ଲାଗିବ। ଆଉ ଯଦି ଗରମ ଭାତ ଖାଇବାର ଅଛି ତାହେଲେ ଆଳୁ ପକେଇକି ଚିଙ୍ଗୁଡ଼ିଟା ଟିକେ ଝୋଳ କରିଥିବେ। ଆଉ ଟିକିଏ ବାଟଣ ଫାଟଣ ଦେଇକି ସେ ଚୁଙ୍ଗୁଡିଟା ବହୁତ ଟେଷ୍ଟ ଲାଗେ। ସେ ଝୋଳ ଆପଣ ହାପୁଡ଼ିକି ଭାତ ଖାଇଦେବେ। କାରଣ ଚିଙ୍ଗୁଡ଼ିରୁ ଗୋଟେ ଅଲଗା ପ୍ରକାର ଟେଷ୍ଟ ଥାଏ ନାଇଁକି ଆଜ୍ଞା?
ହଁ, ମାନେ ଚିଙ୍ଗୁଡିର ଝୋଳ ହେଲା, କଙ୍କଡ଼ା ର ଝୋଳ ହେଲା ଏଗୁଡାକ ଖାଇବା ପାଇଁ ବହୁତ ଭଲ ଲାଗେ। ଏଗୁଡାକ ତ ମାନେ ଗାଁରେ ଆପଣ ଆଗରୁ ଛୋଟ ବେଳେ କଙ୍କଡା ତ ନିଶ୍ଚିନ୍ତ ଖାଇ କେବେ ନାଇଁ ଖାଇ ନାହାନ୍ତି?
ଆଜ୍ଞା ବିଶ୍ଵାସ କରିବେନି ଯୋଉ ଏଇ ନୂଆ ନୂଆ ବର୍ଷା ହେବ ଏବେ ଯେମିତି ବର୍ଷା ହେଉଛି ନୂଆ ନୂଆ ବର୍ଷା ଆମର ସବୁ ଗାଁ ପ ଦିପଟେ ପଡ଼ିଆ ଅଛି। ମାନେ ଗୋଚର ଜମି ଯେଉଁଠି ଗୋରୁ ଚରିବାକୁ ଯାଆନ୍ତି। ବିଶ୍ୱାସ କରିବନି ସେଠି ସବୁ ଖାଲ, ଡୋବ ଏସବୁ ଥିବ। ଆମ ଗାଁର ବହୁତ ପିଲା ଯାଇକି କଣ କରିବେ ନା ସବୁ ଗୋଡ଼ ମାରିବେ କଙ୍କଡ଼ା ସବୁ ମିଳନ୍ତି। ତାପରେ ଦେଖି ଦୁଇ ପ୍ରକାର କଙ୍କଡ଼ା ଆମ ଗାଁରେ ଦେଖିଛୁ ପିଲାଦିନେ। ଯେ ଗୋଟେ ମାାରୁଆ କଙ୍କଡ଼ା, ଗୋଟେ ଖେଚରୀ କଙ୍କଡ଼ା। ବେଳେ ବେଳେ ରାସ୍ତାରେ ଯାଉଥିବେ କଙ୍କଡ଼ା ସବୁ ଚାଲୁ ଉଠିକି ଯାଉଥିବେ ବନ୍ଧ ଉପରେ ହିଡ଼ ଉପରେ। ଆମେ ସବୁ ମାଡ଼ି ବସି ଧରୁ। ଆଣିିଲୁ ଆଉ ବେଳେବେଳେ ଯେଉଁ ଖଇଚି ପଡ଼େ ବର୍ଷାଯାଏ ସେ ଖଇଞ୍ଚରେ ମଧ୍ୟ କଙ୍କଡ଼ା ମଧ୍ ମଧ୍ୟ ମିଳେ ତାକୁ ଆଣି ଆମ ଘରେ କଙ୍କଡ଼ା ବି ରୋଷେଇ କରନ୍ତି କଙ୍କଡ଼ା ଆଜ୍ଞା ବଢ଼ିଆ। ତା ଦେହରେ ଝୋଳଟା ହେଇଥିବ ସେ କଙ୍କଡ଼ାର ଗୋଟେ ପାଖୁଡ଼ାକୁ ଖାଲି ଆଣିକି ଖାଲି ଚୁଚିମିକି କି ଆପଣ ଖାଇବେ କେତେ ବଢ଼ିଆ ଲାଗେ ସେ ଟେଷ୍ଟ। ଆପଣ ସହର ବଜାର ତ ପାଉଥିବେ ବାଲୁଙ୍ଗାରୁ ସବୁ କଙ୍କଡ଼ା ଅଛି। ପାରାଦ୍ୱୀପରୁ କଙ୍କଡ଼ା ଆଉଚି ଆପଣ ତ ଖାଇଥିବେ କଙ୍କଡ଼ା? ତ ଗୋଟେ ତା ଝୋଳର ଟେଷ୍ଟ ଗୋଟେ ବଢ଼ିଆ ରକମର ବଢିଆ। ବୁଝିଲେ କି ଆପଣ ଖାଇଛନ୍ତି ନାହିଁ ମୁଁ କହିପାରିବିନି କିନ୍ତୁ ତାର ଟେଷ୍ଟଟା ବଢ଼ିଆ ଆଜ୍ଞା ବୁଝିଲେ।
ନାଇଁ ନାଇଁ ମତେ ତ ବଢିଆ ଲାଗେ ସେ ଯୋଉ ଆଉ ତାର ଗୋଡର ମାନେ ଶସ ଟା ମାନେ କଙ୍କଡାରେ ତ ଅଧିକ ମାଂସ ନ ଥାଏ ନା, ଅଳ୍ପ ମାଂସ ଥାଏ କିନ୍ତୁ ପୁରା ହଉଛି ମାନେ ସଫ୍ଟ ସଫ୍ଟ ମାନେ ନରମ ମାଂସ ଥାଏ। ଆଁ ଆଉ ସେ ଯୋଉ ଗୋଡ ଆଉ ଆ ଝୋଳକୁ ଚୁଚୁମିକି ଯୋଉ ମାନେ ଖାଆନ୍ତି। ଏତେ ବଢିଆ ଲାଗେ କୁହନ୍ତୁନି ମାନେ ଚିଙ୍ଗୁଡିର ବି ସେଇଆ ଚିଙ୍ଗୁଡିର ବି ମାନେ ସେମତି ହିଁ ଝୋଳ ଟା ଟିକେ ଭଲ ଲାଗେ କଙ୍କଡା ର ବି ଭଲ ଲାଗେ। ହଁ ଆପଣ ଠିକ କଥା କହିଲି ଏଇ ଯୋଉ ବାଲୁଗାଁ ପଟୁ ଆମର ଆସେ ହଉଛି କଙ୍କଡା। ଆଉ କଙ୍କଡା ବିରେ ବି ଏତେ ଇଞ୍ଜେକ୍ସନ ହେରିକା ଦଉ ଦିଅନ୍ତିନି କାହିଁକି ନା କଙ୍କଡା ବହୁତ କମ ଲୋକ ଖାଆନ୍ତି। କଙ୍କଡା ସମ ସେ ଖାଇ ପାରନ୍ତିନି ତ ସେଥିପାଇଁ ଦିଅନ୍ତିନି ମାଛ ହେରିକାରେ ସିନା ଦେଇ ଦଉଛନ୍ତି। ସେଇଥିପାଇଁ ପୁରା ପ୍ରାକୃତିକ କଙ୍କଡା ଗୁଡାକ ଆସିଲେ ମତେ ଭଲ ଲାଗେ ଖାଇବାକୁ। ଆଉ ତାର ଟେଷ୍ଟ କିଛି ଗୋଟେ ଅଲଗା ହିଁ ଥାଏ। ସମସ୍ତେ ସେଇଥିପାଇଁ ଦେଶୀ ମାଛ ଆଉ କାଇଁ ଖାଇବାକୁ ପସନ୍ଦ କରୁଛନ୍ତି ଏଇଥିପାଇଁ ନା, ବୁଝି ବୁଝିପାଇଲେ କି ନାହିଁ ଆପଣ ଆପଣଙ୍କ ଗାଁ ସମୟରେ ସୋରିଷ ଦେଇକି ମାଛ ଖାଇଛନ୍ତି? ମାନେ ଆମର ସେଇପଟେ ଆପଣ ଗାଁ ହେରିକାରେ ବୁଝିଲେ କି ନାହିଁ?
ନାଇଁ ଦେଖନ୍ତୁ ଦେଶୀ କ କଙ୍କଡ଼ାର ଆମର ପିଲାଦିନେ ଆମେ ସବୁ ଏସବୁ କଙ୍କଡ଼ା ତ ପାଉନଥିଲୁ ଗାଁରେ। ତେଣୁ ଦେଶୀ କଙ୍କଡ଼ା ମିଳେ। ଦେଶୀ କଙ୍କଡ଼ାରେ ଏ ଆମର ସେତେବେଳେ ଖାଉ ସେଇ ଦେଶୀ କଙ୍କଡ଼ା ହିଁ ଆମ ମାମା ମା ହରିକା ବାପା ମା ବା ବୋଉ ଆମର ସେ ସୋରିଷ ବାଟଣ ଦେଇକି ତିଆରି କରେ ଆଉ ସେ ଟଙ୍କାଟାକୁ ବି ଆମକୁ ବହୁତ ଭଲ ଲାଗେ। କିଛି ଅସୁବିଧା ନାହିଁ।
ହଁ ମାନେ ନା ନା ସୋରିଷ ବାଟଣା ଦେଇ କି କଙ୍କଡା ନାଇଁ। କଙ୍କଡା ତ ସାଧା ସୋରିଷ ବାଟଣ ଦେଇକି ଯୋଉ ରୋହି ଭାକୁର କିମ୍ବା ଛୋଟ ମାଛ ଏଇଗୁଡାକ କଥା କହୁଥିଲି। ମୁଁ ଏଇଗୁଡାକ ଭଲ ଲାଗେନି ଆପଣଙ୍କୁ। ମାନେ ସୋରିଷ ବାଟଣା ଦେଇକି ଯାଇଁବି ମୋ ମାମା ଗାଁରୁ ମାନେ ତା ଛୋଟବେଳୁ ଶିଖିଛି। ସୋରିଷ ବାଟଣ ଆମ୍ବୁଲ ଦେଇକି ଏଯା ବିତେବେଳେ ମାଛ କରେ। ମାନେ ମାନେ ଏମିତି ନର୍ମାଲ ଯେତେବେଳେ ମାଛ କରେ। ମସଲା ଦେଇକି ମାନେ ଇଚ୍ଛା ହୁଏ କି ବେଶ ସେ ଝୋଳ ଖାଇବାକୁ କିନ୍ତୁ ସେତେବେଳେ ଅଳ୍ପ ଝୋଳରେ ବି ବହୁତ ଭାତ ପଳାଏ। ସେ ସୋରିଷ ମସଲାର ଝୋଳ ଟା ଏତେ ମତେ ସ୍ଵାଦିଷ୍ଟ ଲାଗେ। ମୁଁ ଏମିତି ଖାଏ। ମୁଁ ସେଇ ମାଛ କଥା କହୁଥିଲି ବୁଝିଲେ।
ଆଚ୍ଛା ଆଚ୍ଛା। ତାହେଲେ ମାନେ ଆପଣ ଚିନ୍ତା କରନ୍ତୁ। ଆପଣଙ୍କୁ ଯଦି ଏବେ ଏତେ ଭଲ ଲାଗୁଛି। ଆମେ ସବୁ ଗାଁ ରେ ଯୋଉ ଥିଲୁ। ଆମେ ସେ ଜିନିଷ କେତେ ଭଲ ଲାଗେ। ଆପଣ ବିଶ୍ୱାସ କରୁନି ଗଛରେ ପିଜୁଳି ହେଇଥିବ। ଆମେ ଆପଣ ଏଠି ପିଜୁଳି ଆଣୁଛନ୍ତି। କିଣିକି ଧୋଇକି ଖାଉଛନ୍ତି ହାଇବ୍ରିଡ ପିଜଳି ଏଡେ ଏଡେ ବଡ। କିନ୍ତୁ ଆମ ଗାଁରେ ଛୋଟ ପିଜୁଳି ଥାଏ। ସେ ଗଛରୁୁ ତୋଳିବୁ ସାଙ୍ଗେ ସାଙ୍ଗେ ସେଇଠି ହାତରେ ପୋଛି ଦେଇକି ସେମିତି ଆମେ ଖାଇଦବୁ। ମୁଁ ଜାଣିବାରେ ରୋଗ ନଥାଏ। ଆମେ ଖାଲି ପାଦରେ ଚାଲିବୁ। ଗାଁ ବନ୍ଧ ହିଡରେ ବସିବୁ। କିଛି ଅପରିଷ୍କାର ଲାଗେନି। କିନ୍ତୁ ଆପଣଙ୍କ ସହର ବଜାର ସବୁତକ ଅପରିଷ୍କାର। ଆଜ୍ଞା ଶହ ଶହ ଲୋକ ରହୁଛନ୍ତି। ତେଣୁ ଯେତିକି ରୋଗ ଏଠି ଆଜ୍ଞା ସବୁ ଅଛି। ଗାଁରେ କିନ୍ତୁ ସେଇଟା ଆମ ନାହିଁ। ଆମେ ଆମ ବୋଉ କହିବ ଜାନି ଜହ୍ନି ଦିଟା ନେଇ ଆସିବୁ। ଆମେ ଯିବୁ। ଗଛ ଦୁଇଟାରେ ରନି ଆଣୁ ତାକୁ ପୋଡି ଦେବେ। ଆପଣ ଏଠି ପୋଡା ଖାଦ୍ୟ ପାଉନାହାଁନ୍ତି। ସେଇଠି ଚୁଲି ଥିଲା ଆମର। ଚୁଲି ନିଆଁରେ ପୋଡିବେ ପୋଡିକି ସେ ଜହ୍ନି ଆମେ ଦୋଳିକି ଖାଇବୁ ପଖାଳ ଭାତ। ବହୁତ ଟେଷ୍ଟି। ସେ ଜହ୍ନିର ଟେଷ୍ଟ ଅଲଗା ବୁଝିଲେ କି।
ହଁ ହଁ ନା ନା ଏଇଟା ତ ଆପଣ ପୁରା ସତ କଥା କହିଲେ। ମାନେ ଆପଣ ଦେଖନ୍ତୁ। ଫଳ ଦୋକାନରୁ ଆପ ଆପଣ ପିଜୁଳି କିଣିକି ଖାଇବେ। ଏ ମାନେ ସେଇଟା ମାନେ ତାର ଏତେ ଫାଇଦା ନାହିଁ। ମାନେ ତାର ସ୍ଵାଦ ହିଁ ସ୍ଵାଦରୁ ହିଁ ଜଣା ପଡିଯିବ କୋଉଟା ନକଲି କୋଉଟା ଅସଲି। କିନ୍ତୁ ଆପଣ ଗଛରୁ ବି ମାନେ ସହରରେ ବି ଆମର କିଛିଟା ଅଛି ନା ପିଜୁଳି ଗଛ। ଗାଁ ରେ ଯେମିତି ଅଛି ଗଛ। ତ ଗଛରୁ ତୋଳିକି ଖାଇବେ। ତାର ମଜା କିଛି ନିଆଁରା। ମୁଁ ସେଇ କଥା ହିଁ କହିଲି। ଆପ ଆପଣଙ୍କୁ ମାନେ ପିଜୁଳିର ର ମାନେ ସ୍ଵାଦରୁ ବି ବାରି ହେଇଯାଉଛି। କି କୋଉଟା ଭଲ କୋଉଟା ଖରାପ ବୁଝିପାରିଲେ କି ନାହିଁ। ତ ସେଇଆ ହିଁ ମାନେ ଯେତେ ଯା କୁହନ୍ତୁ ନାଚୁରାଲ ଜିନିଷ ମାନେ ପୁରା ଗାଁ ର ପ୍ରାକୃତିକ ଜିନିଷ ଆଉ ଏ ଏପଟ ଜିନିଷ ବହୁତ ପାର୍ଥକ୍ୟ ଆସିବ। ଏ ଏବେ ଯାଏଁ ବି ଗାଁରେ କିଛି ଲୋକ ଅଛନ୍ତି। ମାନେ ବହୁତ ବଡ ବଡ ଲୋକ। ଲୋକ ପକେଇକି ସେମାନେ ହଉଛି ମାନେ ସବୁ ପନିପରିବା ଭଲ ମନ୍ଦ ଅଳ୍ପ ମାତ୍ରାରେ ଲଗାନ୍ତି। ଖାଲି ତାଙ୍କ ଘରେ ଖାଇବା ପାଇଁ। ବିକିବା ଅର୍ଥରେ ନୁହଁ। ଖାଲି ତାଙ୍କର ଘରେ ଖାଇବା ପାଇଁ। ବନ୍ଧାକୋବି ଏ ମାନେ ମାନେ ହଉଛି ସବୁ ପ୍ରକାର ପରିବା ପତ୍ର। ଏଗୁଡାକ ସବୁ ଲଗାନ୍ତି ଆଉ ଖାଆନ୍ତି। ଆପଣ ଆପଣ ମାନେ ଦେଖିଥିବେ। ଯେ ଏତିକି ବଡ ଲୋକ ବି ଗାଁ ରେ ରହିଲେ। ସବୁ ଏମିତି କରିବେ କରନ୍ତି। ଆପଣ ଦେଖିଛନ୍ତି ତ।
ହଁ ହଁ ମୁଁ ଦେଖିଛି ଗାଁରେ। ଯୋଉ ବଡ଼ ଲୋକମାନେ ଅଛନ୍ତି, ସେମାନଙ୍କର ବଡ଼ ବଡ଼ ବାଡ଼ି ଥାଏ, ସେମାନେ ଲୋକ ଲଗାଇ ସେମାନେ ସାରୁ‌। ଆଉ ମୂଳା, ଆଳୁ ଆଉ ଜହ୍ନି ଏଇ ଛଛିନଦ୍ରା ସବୁ। ରଖନ୍ତି ନିଜ ଘର ଖାଇବାକୁ ବିକିବା ପାଇଁ ନୁହଁ, ଏବେ କିନ୍ତୁ ଲୋକ ସବୁ ଆସ୍ତେ ଆସ୍ତେ ଅଧିକ ପରିମାଣରେ ଚାଷ କରି। ବିକ୍ରି କରିବା ଉଦେଶ୍ୟ ରେ କରୁଛନ୍ତି। ଲାଉ ଗୋଟେ ଦିନିଷ ଆପଣଙ୍କ ଆମର ଯେତେବେଳେ ଚାଳଘର ଥାଏ, ସେ ଚାଳ ଘର ପି଼ଢାରେ। କରିଥିନ୍ ବନ୍ଧୁ କରିଥାନ୍ତି ବହୁତ ନାଉ ହୁଏ, ବୁଝିଲେ ଆଜ୍ଞା।
ହଉ ମୁଁ ତାହେଲେ ଏବେ ରଖୁଛି ଆପଣ ଆ ପରେ କଥା ହବା।
ହଉ ଠିକ୍ ଅଛି।